ହାଲୋ ହଁ।
ଶୁବୁଚି ତ, ମାର୍କେଟ ରେ ଅଛି।
ମାର୍କେଟରେ ଅଛ।
ତମେ କଣ କରୁଚ?
ମୁଁ ଏଇ ଅଛି କାମରେ ଗୋଟେ ଅଛି ଆଉ। ଆଉ ତମ ଦେହ ପା ଭଲ ଅଛି, କଣ ହେଇଚି ସାର୍?
ହଁ। ତମର?
ହଁ।
ଭଲ ଅଛି ଆଉ।
ମୁଁ ଆସିଥିଲି କମ୍ପ୍ୟୁଟର କ୍ଲାସ୍
ଓହୋ, କଣ ଖାଇଥିଲ?
ଖାଇନଥିଲି, ବଜାରରେ ଆସି ମୁଁ ଦହିବରା ଏକାଥେରେ ଖାଇଲି।
ବଜାରରେ ଆସି ଏକାଥେରେ ଦହିବରା ଖାଇଦେଲ।
ତମେ କଣ ଖାଇକି ଆସିଲ ନା ଖାଇନ କିଛି?
ମୁଁ ହଁ ମୁଁ ଖାଇକି ଆସ୍ଚି।
କଣ ଖାଇଲ?
ମୁଁ ସବୁବେଳେ ଭାତ ଖାଏ ସକାଳୁ, ମତେ ୟାଡୁ ହଁ ମତେ ମୁଁ ରୁଟି ଖାଇପାରେନା, ୟାଡୁ ସ୍ୟାଡୁ ବି କିଛି ଖାଇପାରେନା।
ଆମ ଝିଅ ଭଳିଆ ଆଉ, ସିଏ ବି ଭାତ ନ ଖାଇ ରହିବନି ଦିନସାରା।
ହୁଁ ତ ମତେ ଭଲ୍ ଲାଗେନା ସଖାଳୁ ଭାତ ଟା ମୋର ନିହାତି ଦରକାର୍ ଆଉ। ଓଡିଆ ଯେହେତୁ ପଖାଳ ଭାତଟା ନିହାତି।
ହୁଁ।
ଆଉ କଣ କୁହ ଉଁ ଭଲ ମନ୍ଦ କଥା କିଛି?
ଭଲ ମନ୍ଦ କଣ ବର୍ଷା ଆସିଲାଣି ମୁଁ ବସ୍ଚି।
ପଦାରେ ବସ୍ଚ?
ହଁ।
ପଦାରେ କଣ ବସିଛ?
ମାନେ ବଜାରରେ।
ଓ ବଜାରରେ ବସିଛ ବର୍ଷା ଆସିଲାଣି ବୋଲି।
ବସ୍ ଆସିଲେ ଘରୁକୁ ଯିବି ଆଉ।
ବସ୍ ଆସିଲେ ଘରକୁ ପଳେଇବ। ବସ୍ ରେ ଯିବା ଆସିବା କରଛ?
ହଁ।
ଓହୋ। ଆଉ ମାନେ କେତେ ବାଟ ରନିଂ କରୁଛ?
କେତେବାଟ କଥା ଉଁ ଦଶ ବାର କିଲୋମିଟର ହବ ବୋଧେ।
ଓହୋ ଦଶ ବାର କିଲୋମିଟର ପଳେଇ ଆସଛ ବସ ରେ ଆଉ।
ହଁ।
ହଁ ହଁ ଆଉ ଆଜି ସକାଳୁ ଉଠିକି ସବୁ କଣ କଣ କାମ କଲ?
ସକାଳୁ ଉଠିଲି ମୁଁ ଅଛି ଶୋଇଥିଲି ଶୋଇଥିଲି ଉଠିଲି ଏକାଥରେ ସାତଟା ବେଳେ। ତାପରେ ସାଢେ ସାତଟା ଭିତରେ କାମ ସାରିକି ବାହାରିକି ପଳେଇ ଆଇଲି।
ହୁଁ ହୁଁ କମ୍ପ୍ୟୁଟର କେତେବେଳେ ଅଛି?
ଆଠଟା ବେଳେ।
ହଉ ହଉ।
ହରିଅମ ଅଛି ଗୋଟେ ଏଠି ଆଉ।
ହଁ ହଁ ହଁ ହଁ ଠିକ ଠିକ । ଭୁଲି ଯାଇଥିଲି ଆଉ।
ହୁଁ।
ହଁ।
ତାହେଲେ ମାର୍କେଟ ପଳେଇ ଆସଛ ସକାଳୁ ଉଠିକି ବର୍ଷା ପାଗରେ ଘରେ ଘୋଡେଇ ପୋଡେଇ ହେଇକି ଶୋଇବା କଥା।
ସେଇ ବା, ଘରୁ ପଠେଇଦେଲି ଠେଲିପେଲି।
ଅ ହଁ। କଣ କରିଆ ତାହେଲେ? ଘରେ ପେଲିକି ପଠେଇଦଲେ ବର୍ଷାରେ ଏଞ୍ଜୟ୍ କରିବା ପାଇଁ। ଛାଡିଲେନି ଆଉ। ହୁଁ। ସ୍କୁଲ ପଳେଇଲେଣି ଆଜି, ହଁ ଆଜି ସୋମବାର।
ହଁ, ତାର ଆଦର୍ଶରେ ହେଇଛି ତ। ସେଇ ଯୋଗୁରୁ।
ହଁ ହଁ। ଆ, ଏବେ ତାଙ୍କର କୋଉ କ୍ଲାସ୍?
ଉୁଁ ସପ୍ତମ ହେଇଥାନ୍ତା, ଆଦର୍ଶ ରେ ଲେଆ ପୁଣି ଥରେ ଷଷ୍ଠ ପଡୁଛି ଆଉ।
ହ ହ ଷଷ୍ଠ, ସପ୍ତମ। ହୁଁ ହୁଁ। ହୁଁ, ଗାଡି ନମ୍ବର ଟା ଡାକିଦିଅ। ଆଉ କଣ କୁହ?
ଆଉ କଣ କହିମି। ଆଉ ଘରେ ସମସ୍ତ କ ଦେହ ଭଲ ଅଛି?
ଘରେ, ହଁ ସବୁ ଭଲ । ଘରେ ସବୁ ଭଲ ତମର?
ହଁ, ଆମର ବି ସବୁ ଭଲ ଅଛନ୍ତି। ଆଉ ମେଡିକାଲ ଫେଡିକାଲ ଯାଇନୁ ତାହେଲେ ଏଇ ଭିତରେ?
ନା, ଯାଇନି ତ। କଣ କହିଲ? ହଁ ସେମିତି ସେମତି, ପଳେଇଆସ। ନଅଟା ପଇଁଚାଳିଶି। ହୁଁ, କଣ କହିଲ? ଯେତେବେଳେ ସିରିଏଲ୍ ନମ୍ବର ହେଲା ପରେ। ୟୋଗା ହଁ କରିଚି।
କରିଚି ୟୋଗା। ଆଉ, ତମର ଝିଅ ପଲେଇଚି ସ୍କୁଲ୍।
ହଁ।
ଅ ହ।
ଆସିଲା ବେଳକୁ ତାର ପାଞ୍ଚଟା ବାଜିଯିବ, ପାଖାପାଖି।
ପାଞ୍ଚଟା ପାଖାପାଖି ହେଇଯିବ।
ହୁଁ, ତାଙ୍କ ସ୍କୁଲ ପାଖାପାଖି ଆମ ଘରୁ କୋଡିଏ କିଲୋମିଟର ଖଣ୍ଡେ ଦୂର ହବ।
ଓହୋ, ଏତେ ବାଟ କେମତି ଯିବା ଆସିବା କରୁଚନ୍ତି?
ହୁଁ, ବାବା ନେଇକି ଛାଡି ଦଉଚନ୍ତି, ମାନେ ଗୋଟେ ଛକ ଅଛି। ସେଠି ଭ୍ୟାନ ଆସେ ତାଙ୍କର। ଭ୍ୟାନ୍, ଆଣିକି ଛାଡ଼ିଦଉଚି, ପୁଣି ବାବା ଆଣୁଚନ୍ତି।
ଶୀତ ହୁଏନି? ଆଉ। କଣ ହେଇଚି? ତମ ଆଡେ ଶୀତ କେମିତି? ଡାକନ୍ତୁ। ଗାଡ଼ି ନମ୍ବର
ପଇସା ଦେଲୁ?
ହଁ, ବର୍ଷା ସକାଳୁ ହେଇଥିଲା ନା, ହେଇନଥିଲା?
ହେଇନି, କାଲି ମୁଁ ଯାଇଥିଲି ପରୀକ୍ଷା ଦବା ପାଇଁ।
କୋଉଠିକି ଯାଇଥିଲ?
କାଲି ନିଟ ନ ଥିଲାକି? ରି ଏକ୍ସାମିନସେନ ହେଲା, ଲିକ୍ ହେଇ ଯାଇଥିଲା ଯୋଉ ପେପ, ସେଇଟାପା।
ଯାଇଥିଲ?
ହଁ।
ଯାହା ହଉ।
ଯେତିକି ସବୁ ପିଲା ପ୍ରଥମଥର ଯାଇଥିଲେ ମାନେ, ସେମାନେ ସବୁ ମାନେ, ଅଧିକାଂଶ ପିଲା ଯାଇନଥିଲେ।
ହଁ।
ଏକ୍ସପେରିଅନ୍ସ ପିଲା ଠୁ ଯୋଉ ବଡ଼ ବଡ଼
ହଁ, ଓହୋ, କୋଉଠି ଥିଲା ସେଣ୍ଟର?
ସେଣ୍ଟର ହଉଚି ଥିଲା ଅଟନମଥ କଲେଜ ଗୋଟେ, ସେଇଠି ଥିଲା।
କୋଉଠି ଥିଲା?
ଅଟୋନୋମସ କଲେଜ ଗୋଟେ ଅଛି, ସେଇଠି।
ହୁଁ ହୁଁ ହ ହ, ମାନେ ଏଇ ଟାଉନ ର?
ଅଁ ଟାଉନ କହିଲେ ଚଳେ ଆଉ।
ଓହୋ ଉଁ ହୁଁ ନା ଏଟା କହିବାରେ କିଛି ନାହିଁ।
ଆ ଏଇ ଢେଙ୍କାନାଳର ଯୋଉ ଅଟୋନୋମସ କଲେଜ ଅଛି ସେଇଠି।
ଅ ହ ଅ ସେଇୟା ତ ନେଇଥିବେ କେମିତି ଘରେ ନେଇକି ଯାଇଥିବେ ବାବା ଫାବା କିଏ ନେଇକି ଯାଇଥିବେ ଆଉ।
ହଁ ମୁଁ ବାହାରିକି ଯାଇଥିଲି ପାଖାପାଖି ଦଶଟା ବ ନା ହ ସାଡ଼େ ଦଶଟା ବେଳକୁ। ପହଞ୍ଚିଲା ବେଳୁ ସେଇଠି ହେଇଗଲାଣି କେତେ ଅ ବାର ଟା ସାଢ଼େ ବାରଟା ବାଜିଗଲା ପରୀକ୍ଷା ଆମର ଷ୍ଟାର୍ଟିଂ ଟାଇମ୍ ମାନେ ଏଣ୍ଟ୍ରି ଟାଇମ୍ ଥିଲା ଏଗାରଟା ରୁ ସାଢ଼େ ଏଗାରଟା।
ହୁଁ ହୁଁ ହୁଁ।
ତାପରେ ହୋଉଚି ଆମ ପରୀକ୍ଷା ଆରମ୍ଭ ହେଲା ଦିଟାରେ।
ଉଁ ହୁଁ‌।
ଦିଟ ରାରୁ ପାଁସ୍ ଟା ଯାଏ ଚାଲିଲା ତାପରେ ଛାଡ଼ିଲେ ବୋଧେ ଆମକୁ ସାଢ଼େ ପାଁସ୍ ଟା ବେଳକୁ। ଆଉ ଘରୁ ପହଞ୍ଚିଲା ବେଳକୁ ହେଇଗଲାଣି ଆଠଟା ସାଢ଼େ ସାତଟା ଆଉ।
ଓହୋ ତାହେଲେ ସକାଳୁ ରାତି ହେଇଗଲା‌।
ହଁ।
ଭଲ‌।
ହୁଁ
ଆଉ ତାହେଲେ କାଲି ଦିନଟା ପରୀକ୍ଷା ପରୀକ୍ଷାରେ ପଳେଇଛି ଆଉ।
ହଁ ମୁଁ ଯିବିନି ବୋଲି ଶୋଇଥିଲି ବାବା ଡାକିକି ଠେଲି ପେଲିକି ଉଠେଇକି ପଠେଇ
ହେ ହେ ହେ ହେ ହେ।
ସେ କହିଲେ ଚାଲେ ଦେଇ ଦେଇକି ଆସିବୁ ନା ଖାର୍ ମାସି ମୁଁ ଦେଇନଥିଲି କି ତା ପୂର୍ବରୁ।
ପରୀକ୍ଷା କେମିତି ହେଇଛି?
ପରୀକ୍ଷା ଠିକ ଠାକ ହେଇଛିି ଫିଜିିକ୍ସ କୋଶ୍ଚିନ୍ ଉଡ଼ା ଆଉ ଟିକେ ହାର୍ଡ ପଡ଼ିଥିଲା ଆଉ।
ଅହ‌।
ରି ଏକ୍ଜାମ ହଉନି କି ସେଇ ଯୁଗରୁ କୋଶ୍ଚିନ୍ ର ଲେବଲ୍ ଟିକେ ହାଏ କରିଦେଇଥିଲେ।
ହଁ କିଲୋମିଟର ସାର କେତେ ଅଛି?
ସେ ବୋହୁତ ହବ କେତେ କହିବି ପାଖାପାଖି ଶହେ ପାଖାପାଖି ହେଇଯିବ।
ହୁଁ?
ଶହେ ଶହେ କୋଡ଼ିଏ।
ଓହୋ। ଆହ।
ବାବା ମତେ ନେଇନଥାନ୍ତେ ମନା କରୁଥିଲେ ମାନେ ଓଜେଇ ର ରେଜଲ୍ଟ ଆସିଲାନି କି ସେଥିରେ ହଉଛି ମୋ ଫାର୍ମା ଦିୟା ଭଲ ଆସିଥିଲା ସେଇ ଯୁଗୁରୁ କହିଲେ ଫାର୍ମାସି ତ ଭଲ ଅଛି ତାହେଲେ ନିଟ୍ ଦେ ଆସ୍
ଅହ ସେଥିପାଇଁ ଦେଇଦେଲ ଆଉ।
ଯାଉନଥିଲି ତାପରେ କହିଲି ଏ ମାନେ ଏଣ୍ଟ୍ରି ଏଥର ହୋଉଛି ମାନେ ଯୋଉ ଫିସ୍ ସବୁ ଭରା ହେଇଥିଲା ତାକୁ ପୁଣି ରିଟର୍ନ କରିଦେଇନି କି? ମାନେ ଲିକ୍ ହେଇଗଲା ବୋଲି କ୍ଵଶ୍ଚିନ। ସେଇ ଯୁଗୁରୁ ଏଇ ଏଗ୍ଜାମ ଯୋଉଟା କଣ୍ଡକ୍ଟ ହେଲା ପୁରା ଫ୍ରିରେ ହେଲା କହିଲେ ଚଳେ ସେଇ ଯୁଗୁରୁ ପଳେ ଆଇଲି।
ଉଁ ହୁଁ।
ହୁଁ। ହଁ।
ପ
ତମ ପାଖରେ କିଏ ଦେଇନାହାନ୍ତି।
ନାଁ ଆମର ନା ଆମ ପଟେ କିଏ ଦେଇନାହାନ୍ତି
ଓହୋ
ହଁ ମୋ ଭାଇ ଗୋଟେ ଦବାର ଥିଲା ସେ ଅଛି ଏବେ ଭୁବନେଶ୍ୱରରେ
ତ କୋଚିଂ ନଉଛନ୍ତି
ହଁ ତାର ଏକ୍ଜାମ ଅଛି ଆଉ ସାତ ଆଠ ଦିନ।
କିଏ ହେଲା।
ତାର କଣ ସେଇ ନେଟ ଫେଟ ପାଇଁ ବୋଧେ।
ଓ ନିଟ।
ହଁ ହଁ
ହୁଁ
ନିଟ ପାଇଁ ପ୍ରିପେୟାର ହଉଛି
ଆଉ ଏମବିଏ ଫେମ୍ ବିଏ କିଏ କରୁନାହାନ୍ତି ତମର।
ହୁଁ କଣ କହିଲ।
ଏମ୍ ବି ଏ।
ଏମ୍ ବି ଏ
କିଏ କରୁନାହାନ୍ତି କି ତମର
ଏମ ବି ଏ ନା ଏମ ବି ଏ କେହି କରୁନାହାନ୍ତି।
ଆଉ ତମେ ସିଟି ବିଷୟ ଜାଣିଛ।
ହୁଁ ସିଟି ବିଇଡ଼ି ଏଗୁଡାକ ତ
ହଁ ସିଟି ରେ ହଉଛି ମାନେ କେମତିଆ କ୍ୱଶ୍ଚିନ ଆନ୍ସର୍ ଲେଖିବାକୁ ପଡିବ ରିଟେନ ନା ଏମ୍ ସି କ୍ୟୁ ଦବ।
ନାଁ ଏମ୍ ସି କ୍ୟୁ।
ଏମ ସି କ୍ୟୁ ତ ନା ମତେ ଲାଗିଲା ଗୁଡେ ଲେଖିବାକୁ ପଡିବ ମୋର ସଇଲା ସେଇଠି।
ନା ନା ଖାଲି ଏମି ସି କ୍ୟୁ ଗୁଡାକ।
ନା ମୁଁ ଦି ତିନି ବର୍ଷ ହେଲା ମୁଳରୁ ଲେଖିନି ନାଁ ମୁଁ ହଉଛି ମାନେ ପ୍ଲସ ଟୁ ରେ ବି ଓଡିଆ ନେଇନଥିଲି ହିନ୍ଦୀ ନେଇଯାଇଥିଲି। ଥିଲ ସେଇ ହଉଛି
ହିନ୍ଦୀ ନେଇଯାଇଥିଲାନାକଣ ପ୍ଲସ ଟୁ ର
ଇଂଲିଶ ହିନ୍ଦୀ ଖାଲି ଯାଇଥିଲା ଆଉ।
ଓହୋ
ସେଥିପାଇଁ ଓଡିଆ ଲେଖା ଟିକେ ମୋର ହଉଛି ଏଇନେ ସ୍ଲୋ ହେଇଯାଇଛି।
ହଁ ଆଉ ଏବେ ଫ୍ରି ଅଛ।
ହଁ ଅଛି ବଜାରରେ ରେ ବସିଛି ବସ୍ ଆସିବାକୁ ଆହୁରି ଟାଇମ ଅଛି।
ହ ମୁଁ କରିବି।
ହଁ
ହଉ କରୁଛି ଆଉ ମୁଁ କାଲି ଫୋନ କରିଥିଲି ଯେ ଲାଗିଲାନି ଉଠେଇଲନି ନା କଣ ବ୍ୟସ୍ତ ଥିଲ ତ କହିଲ।